ଜୟ ଜଗନ୍ନାଥ। ଭାଇ ମୁ ଠିକ୍ ଆଜି ଟିକେ ଅଧିକ ଖରା ଜୋଷରୁ ଗାଁ ରେ ଦୁଃଖ ଦା ର ପ ରା ଗୁଳିଗୁଳି ଲାଗୁଛି ମୁଁ ଆମ ଶନି କଡେଇ ଜାଣିଥିବେ? ଏଠି ଆମେ ବସିକି ଆସି ତମ ଭାଇ ପଡ଼ିଆ ମଝିରେ ବୋଲିଂର ଶେଷ ସୀମାରେ ଆମେ ବସିକି କଥା ହଉଛୁ।
ହ ଆଜ୍ଞା। ଆଉ ସନ୍ଧ୍ୟା ବେଳେ କଣ ଖାଇ ଖିଆ ପିଆ କରିଥିଲ?
ହଁ।
ସନ୍ଧ୍ୟାବେେଳେ କଣ ଖିଆ ପିଆ କରିଥିଲା? ସନ୍ଧ୍ୟା ବେଳେ କଣ ଖିଆ ପିଇଆ କରିଥିଲ?
ନା ସନ୍ଧ୍ୟାବେଳେ ଆମେ ଯେହେତୁ ଯାଇ ନା ଖାଣି କରିଥିଲୁ ବିରିୟାନୀ ଆଣିଥିଲୁ ଛଅ ଜଣଙ୍କ ଖଣ୍ଡେ ଖାଇକି ଆସିଲୁ। ଆମେ ଭାଇଆ ଭାଇ ଗୋଟା ଅଛନ୍ତି ତାଙ୍କଠୁ ଗଲୁ ନେଇ ଆସିଲୁ ତାପରେ ଆସ ନା ସ୍କୁଲ ପାଖରେ ଖାଇଦଲୁ। ଆମ ଘର କ ପାଞ୍ଚ ଛଅ କିଲୋମିଟର ହେବେ ବୁଝିପାଇଲେ?
ଆଜ୍ଞା।
ହୁଁ ହୁଁ ହଁ ଭଲ ଖାଇବା ଦୋଉଛନ୍ତି। ଭାଇ ମୁଁ ପଛ ତ ମାନେ କିଛି ସାଉଣ୍ଡ ଶୁଭୁଛି କି ମାନେ ଶବ୍ଦ ଶୁଭୁଛି କି ମୋ ତମ କଲ ରେ?
ନାଇଁ ନାଇଁ କିଛି ଶୁବୁନି।
ଠିକ୍ ଅଛି।
ଆଜ୍ଞା।
ହଁ ହଁ ଏଠି କିଛି ମୋର ସାଉଣ୍ଡ ମାନେ ଶବ୍ଦ ଶୁଭୁଛି ତ ସେଥିପାଇଁ ମୁଁ କହିଲି କି ଯେ ତମେ ପଚାରିଦବା ସ୍ପଷ୍ଟ କରିଦବା ଠିକ।
ଟିକେ ଟିକେ ଶଭୁଥିଲା ଆଡଜଷ୍ଟ ହେଇଯିବ। ଆଜ୍ଞା।
ଆଉ ଘରେ ସବୁ କଣ କରୁଥିଲେ? ଆମେ ଖାଇଥିଲୁ ଏଇ ବ ବରା ବରା ଖାଇଥିଲୁ ଦିଇଟା। ପୁରା ଆମର ତ ସଗ ପଖାଳ ଖାଇଥିଲୁ।
ହୁଁ।
ବୁଝିଲ?
ଅହ।
ହଁ ଆଉ ଘରେ ସବୁ କଣ କରୁଥିଲେ।
ଘରେ ଆମର ମୁଁ ଯେହେତୁ ବିରିୟାନୀ ଖାଇବାକୁ ଯାଇଥିଲି ଆମ ଝୁଅ ମାନେ ଆଉ ଭଉଣୀ ଥିଲେ। ତାଙ୍କ ପାଇଁ ଗୋଟେ ନେଇ ଆଇଲି ସେ ଏଇନା ଖାଉଥିଲେ। ଆଉ ତାପରେ ଘରେ ବୋଉ ବସିଥିଲା ଆଉ ଆସିଥିଲେ ଆମ ଘର ଦେଖି ଘର ପାଖ ଲୋକ। ବସି କଥା ହୋଉଥିଲେ ଆଉ ଆଉ ଏଇନା ଆଉ ଖାଇବା ତ କେହି ଆମର ଖାଇସାରିଲୁଣି ଆଉ କିଛି କାହା ପାଇଁ କରିବାର ନାହିଁ। ସମସ୍ତେ ବସିଛନ୍ତି ଫୋନ ଟିକେ ସେ ଦେଖୁଥିବେ ଏଇଆ କରୁଥିବେ ଆଉ। ତମ ଘରେ ଏଇନା କଣ କରୁଥିବେ ଏ କଣ?
ଆମ ଆମର ତ ହଁ ଆମର ସବୁ ସିରିଏଲ୍ ଦେଖୁଥିବେ। ଆମର ସବୁ ସିରିଏଲ୍ ସିରିଏଲ୍ ଜାଣିଥିବେ ତ ଓଡିଆ ସିରିଏଲ୍।
ହଁ ମୁଁ ଜାଣିଚି ଜାଣିଚି ମୁଁ ସେଇ ମୁଁ ବି ଦେଖୁଥିଲି ଏଥିରେ ଅ ଅଷ୍ଟମ ନବମ ସମୟରେ ମୁଁ ବି ସେତେବେଳେ
ଓହୋ ଆଜ୍ଞା ହଁ ସେ ତ ପୁରା। ବହୁତ ମାନେ ଲୋକ ତାକୁ ଦେଖୁଥିଲେ ବହୁତ୍ ଟାଇମ୍ ବି ଦୋଉଥିଲେ। ହୁଁ ହଁ ହଁ ଆମେ ଦେଖିଥିଲୁ।
ହଁ ହଁ ସେ ସମୟ ମତେ ସମସ୍ତେ ସେତେବେଳେ ପୁଅ ଝିଅ ସେମିତି କିଛି ନଥିଲା। ଦେଖୁଥିଲେ ସେତେବେଳେ ସମସ୍ତେ ଦେଖୁଥିଲେ ସେତେବେଳେ ଯେହେତୁ କାହାରେ ପାଖରେ ଫୋନ୍ ନଥିଲା ଟିଭିରେ ଯେହେତୁ ଘର ଲୋକ ଯିଏ ଦେଖୁଥିଲେ।
ଆଜ୍ଞା ଆଜ୍ଞା। ଯେତେବେଳେ ଟାଇମ୍ ରେ ମୁଁ ଦଶମ ପରୀକ୍ଷା ଦେଉଥିଲି ଦଶମ ବୋଡ଼ ପରୀକ୍ଷା। ଜାଣିଥିବ ଦଶମ ଉଁ ଦଶମ ର ମୂଖ୍ୟ ପରୀକ୍ଷା ଯୋଉଟା। ଟା ହଁ। ହଁ ବାର୍ଷିକ ପରୀକ୍ଷା ଆମର ଆମର ସେନ ପଡ଼ିଥିଲା ଯୋଉ ପରୀକ୍ଷା ଦବା ପାଇଁ କା ଚମ୍ପାପୁର୍ ଜାଣିଥିବ ପରୀକ୍ଷା କେନ୍ଦ୍ର ସେଇ ଜାଗାରେ ଆମେ ପରୀକ୍ଷା ଦୋଉଥିଲୁ। ମୋର ଗୋଟେ ଏମ୍ ଏମିତି ସ୍ମୃତି ରହିଗଲା ମୁଁ କହିବା ପାଇଁ ଚାହୁଁଚି। ବୁଝିଲ ଆଉ। କଣ ହେଇଥିଲା କଣ ନାହିଁ ଦଶମ୍ ବେଳେ ତ ଆମେ ଜାଣିନୁ। ଆମର ସେଇଟା ଘଟିଥିଲା ବୁଝିଲ ଦଶମ ପରୀକ୍ଷା ଟାଇମରେ ଆମେ ଯେତ୍ ପରୀକ୍ଷାଦବାକୁ ଯାଉଥିଲୁ ଆମେ ତ ପାଠ ପଢୁନଥିଲୁ ଏତେ
ହଁ।
ତାପରେ ସାର୍ ମାନଙ୍କ ଠାରୁ ସବୁବେଳେ ଗାଳି ଶୁଣୁ। ସ୍କୁଲ୍ ବି ଯାଉନା ଆମେ ଯେତେବେଳେ ଯାଇଥିଲୁ। ଆମର ଚମ୍ପାପୁରୀ ସେଣ୍ଟର ପଡିଥିଲା ତାପରେ ଆମେ ପରୀକ୍ଷା ହଲ୍ କୁ ଗଲୁ। ପରୀକ୍ଷା ଦେଲୁ।
ହୁଁ।
ଦେବାକୁ ଗଲୁ ସବୁ ପରୀକ୍ଷା ଯେମତି ସେମିତି କରି ଚଳିଗଲା। ଆମର ଲାଷ୍ଟ୍ କୁ ଥିଲା ଯୋଉ ଭୁଗୋଳ ଇତିହାସ ଥାଏ। ଜାଣିଥିବ ପଚାଶ ପଚାଶ ଶହେ। ଏଥିରୁ ପନ୍ଦର ସେଥିରୁ ପନ୍ଦର ରଖିଲେ ପାସ୍ ହବ। ବୁଝିଲ ଆଉ ଯେତେବେଳେ ଆମେ। ଦେଲୁ ଭୁଗୋଳ ପରୀକ୍ଷା ଭୂଗୋଳ ପରୀକ୍ଷା ମୋର ଟୋଟ୍ ପୁରା ଖରାପ ହେଇଗଲା
ହଁ।
ଯେତୋଳେ ଖରାପ୍ ହେଲା ଆଉ ମୁଁ କାନ୍ଦି ପକେଇଲି ମୁଁ କହିଲି ଆଉ ଫେଲ୍ ହେଇଯିବି। ପୁରା ଆଉ କୁଁ ପାସେ ଫେଲେ ମୁଖ୍ୟ ରହୁଥୁଲା ନାଁ। ଆଉ ଫେଲ୍ ହେଇଗଲେ ଆଉ ମୁଁ ଆଉ ଭ ମୁଁ କାହାକୁ ମୁହଁ ଦେଖେଇ ପାରିବି କି? ପୁରା ଏତେ ବର୍ଷ ପା ଟ କରିକି ଦଶମ ପରୀକ୍ଷା ଫେଲ୍ ହେଲେ ଉଁ ବା ବାଧିବ।
ଯାହା ଲଜ୍ଜା ଲାଗିବ।
ଜ୍ଜା ଲାଗିବ ହେଟୁ ଆମ ସାର୍ ଯିଏ ଥିଲେ ପିଟି ସାର୍ ଜାଣିଥିବ। ସ୍କୁଲରେ ପଢୁଥୁଲୁ ଏତେବେଳେ ପିଟି ସାର୍ ଉଁ ବିଭୂତି ଭୂଷଣ ସହାଣୀ। ହୁଁ ଖେଳ ଶିକ୍ଷକ ହଁ ସି ମା ସିଏ ମୋ ପିଇସା ହେବେ ଏମ୍ ଥିରେ ସାର୍ ହେବେ ଉଁ ଦିଦିଙ୍କୁ ବାହାହେଇ ନାହାନ୍ତି? ବ ବୁ ହଁ ହଁ। ସେ ଯେତେବେଳେ ମୁଁ ତାଙ୍କୁ ଫୋନ୍ କଲି ଆସିକି ଯେତେବେଳେ ଏଫ୍ ଯେ ଫେଲ୍ ହେଇଯିବି ଯେଲେ ଫୋନ୍ କରି କାନ୍ଦିଲି। ଯଦି ଫେଲ୍ ହେଇଯିବି ତାପରେ ଗୋଟାଏ ଚାନ୍ସ୍ ଥିଲା କି ଯଦି ହିଷ୍ଟ୍ରି ହି ଇତିହାସ ମାର୍କ ଭଲ ହୁଏ ତାହେଲେ ମୁଁ ପାସ୍ କରିବି ବୁଝିଲ ନାଁ? ଯେ ତାପରେ ମୁଁ କାନ୍ଦିଲି ଦିଦିଙ୍କୁ ଫୋନ୍ କଲି ସାର୍ ଙ୍କୁ ଫୋନ୍ କଲି ବୁଝିଲ ତାପରେ ଯେତୋଳେ ସାର୍ ଙ୍କୁ ଫୋନ୍ କଲି ସେ କହିଲେ ଏମ୍ ତା ପରଦିନ ପର ଥିଲା ଇମ୍ ଇତିହାସ ସାର୍ ମୁଁ ଆ ଜ ଗୁରୁ ସାର୍ ଆସିକି ମତେ ପାଞ୍ଚ ଥର ଖୋଜିଲେ ପାଁ ମାନେ ପାଞ୍ଚ ଥର ଉଁ
ମା ଯୋଉ ହୋଉଚି ତମର ଟିକେ ଯୋଉ ଭଏସ୍ ରେ ସୋରରା ଟିକେ କଟା ମାନେ ନେଟୱାର୍କର ଅସୁବିଧା ହଉଚି କି?
ନାଇଁ କ ଅସୁବିଧା ହଉନି ଟିକେ ଆଜି ଟିକେ ବର୍ଷା ପାଗ ଥିଲା ନାଁ ବୁଝିଲ ସେଥିପାଇଁ ଟିକେ କଟୁଥିବ ବୋଧେ ଆଉ। ଉଁ ଠିକ୍ ମୁଁ ଚାଲୁଥିଲି ଠିଆ ହେଇଗଲି ଏବେ।
ହଁ ଟିକେ ଚେ ଥିମୁଟା ଜେଗା ଠିଆ ହୁଅନ୍ତୁ।
ଆଜ୍ଞା ବୁଝିଲ? ତାପରେ ସେତେବେଳେ ଆମେ ତେବେଳେ ଉଁ ଇଏ କଲୁ ଉଁ ପରୀକ୍ଷା ଦବାକୁ ଗଲୁ କୁଁ ମତେ ଖୋଜିଲେ ସିଏ ଆସିକି। ବୁଝିଲେ? ମୁଁ ଖୋଜିଲେ ମୁଁ ନଥିଲି ବୁଝିଲ? ଉଁ ତାପରେ ଓ ପହଞ୍ଚିଲା ବେ ସାର୍ ମତେ ତିନି ଥର ଖଣ୍ଡେ ଖୋଜି ସାଇଲେଣି ସେତୋଳୁକୁ। ସାର୍ ମତେ ଖୋଜିଲି କ ଆଉ ପ୍ରକାଶ ଆସିନାହାନ୍ତି। ପ୍ରକାଶ ଆସିନି ପ୍ରକାଶ ଆସିନି ପାଞ୍ଚ ଥର ଖୋଜି ସାଇଲେଣି। ବୁଝିଲେ? ତାପରେ ସାରେ ମତେ ଖୋଜିଲେ କହିଲେ ଆଉ ଉଁ ଆପଣ ଉଁ ଖୁ ଖୁ ସାଇନ୍ କୁଆଡ଼େ ଗଲେ? ମୁଁ କହିଲି ନାଁ ସାଇନ୍ ନାହାନ୍ତି ପିଲା କହିଲେ। ଉଁ ବୁ ବୁଝିଲ? ଆଲୋ ସାର୍ ନାହାନ୍ତି।
ଅ ହଁ ତ ଅନ୍ୟ ଅନ୍ୟ କୁଆଡ଼େ ଧ୍ୟାନ ଦଉତନ୍ତି କଲେ ଗପିଲା ବେଳେ।
ନାଇଁ ସାରେ ସେତେବେ ପ ତ ଶୁଣୁନାହାନ୍ତି କେତେ ସାରେ ମତେ ଖୋଜିକି ଗଲେ ପିଲା କଣ କଲେ ନାଁ ନାହାନ୍ତି ସହାଣୀ ନାହିଁ।
ହୁଁ।
ତାପରେ ମୁଁ ଯେତେବେଳେ ମୁଁ ଆସି ପହଞ୍ଚିଲି ସାର୍ ମତେ ଖୋଜିକି ପୁରା ଦିଦି କହିଦେଇଥିଲି ନାଁ ବୁଝିଲେ? ଉଁ ସା ସାର୍ ତାପରେ ମତେ ଆସି ଇଉ ମତ ଖୋଜିଲେ ମୁଁ ସାର୍ ଙ୍କୁ ଯାଇ ନେଇ ଦେଖାକଲି ସାର୍ ମତେ ଯାଇ ମୁଁ ପରୀକ୍ଷା ହଲ୍ କୁ ବସ୍ ଚୁଲି ସା ମତେ ଯୋଉ ଇଏ ପ କପି ଦେଖା ଦେଖନ୍ତି ନି ପ କପି ଅ କିଛି ନାହିଁ, ମୋ ପାଖରେ ମୁ ସବୁ ନେଇଥିଲି, କିନ୍ତୁ ସାର୍ ମୋତେ ଆଉ ଛାଡ଼ିଦେଲି, ଭିତରକୁ ଗଲି ପରୀକ୍ଷା ହେଲେ ବସିଲି। ସାର୍ ଏ ଯୋଉ ଫୋନ ଜାଣିଛୁଲ କଲ୍ କରିକି ମତେ ଫୋନ କଲ୍ କରିକି, ଯ ହଲରେ ଯୋଉ ସାର୍ ପଢୁଥିଲେ, ସାର୍ ତାଙ୍କୁ ଫୋନ କଲେ ସିଏ ନେଇ ଫୋନ ଦେଲେ, ପିଲା ସବୁ ଭଲ ପଡିଥିଲେ, ପିଲା ସବୁ ପୁରା ଦେଖିକି ଆଚମ୍ବିତ ହେଇଗଲେ। ବୁଝିଲେ, ଆଚବିତ ହେଇଗଲେ କହିଲେ କିଏ, ଏ ପିଲା, ଆଉ ଆଙ୍କ ପାଖକୁ ଫୋନ ଆସୁଛି, ବୁଝିଲେ
ହଁ
ସେଠୁ, ମୁଁ ଫୋନରେ କଥା ହେଲି। ଥରେ ବୁଝେଇଲେ, ମତେ ସେ ସାର୍ କହିଲେ, ଆମର ଯ ପିଟି ସାର୍ ଯୋଉ କହୁଥିଲେ ସାର୍ ଯେ କହିଲେ ଆଉ, ଆଜ୍ଞା, କହିଲେ ପ୍ରକାଶ, ମୁଁ କହିଲି ଆଜ୍ଞା ନା କପି ଆଣିଛ, ମୁଁ କହିଲେ ଆଣିଛି ସେମିତି, ନା ଆପଣ ତମେ ଲେଖ ତମେ ଆଣିଛ ଯଦି ତମେ ଲେଖ, ଯାହା ଅସୁବିଧା ମତେ କହିବ, ଯିଏ ଯୋଉ ଦଶଖତ ମାଗିବ ତମେ ଦେଇ ତାପ ଯାହାବ ମୁ ବୁଝିବି, ବୁଝିଲେ ମୁ ହଲରେ ବସିଥାଏ, ମୁଁ ହଠାତ୍ କରି କିଛି ଜାଣିପାରିଲିନି ତାପରେ ପୁଣି ଆଉଥରେ କଲ୍ କରି ସେ ସାର ଙ୍କୁ କହିଲେ- ସେ ବୁଝି ପାରୁନାହାନ୍ତି, ଯିଏ ହଲ ରେ ଯଉ ସାର ପଡିଥିଲେ ସେଠୁ ପୁଣି ଆସିକି ଫୋନଟା ଦେଲେ। ମୁଁ ପୁଣି କଥା ହେଲି, ବୁଝିଲେ, ମୁଁ ଆଉ ସେତେବେଳେ ଆମେ ଛୋଟ ପିଲା ହେଇଥିଲୁ ନା, ଆମେ ଜାଣିଥିଲୁ କି ଦୁନିଆ ବିଷୟରେ କିଛିଁ, ଦୁନିଆ ବିଷୟରେ କିଛି ଜାଣିନୁ। ତାପରେ ସେତେବେଳେ ଫୋନରେ କଥା ହେଲା ପରେ, ବୁଝିଲେ ତାପରେ, ମୁଁ ଜାଣିଥିଲି ପରୀକ୍ଷାରେ ପରୀକ୍ଷ ଶୀା ଦେଲି ଭଲରେ ମୋର ଭଲ ବି ପରୀକ୍ଷା ହେଲା, ମୋତେ ଭୂଗୋଳରେ ରହିଲା ଦଶ ମାର୍କ। ଇତିହାସରେ ରହିଲା ଏକତିରିଶ ମାର୍ଗେ ଇତିହାସ ଭୂଗୋଳ ମିଶିକି ମୋର ଏକଚାଳିଶ ମାର୍କ ହେଲା, ମୁଁ ପାସ୍ ହେଇଗଲି। ନହେଲେ ମୁଁ ସେଇ ଜାଗାରେ ଫେଲେ ହେଇଯାଇଥାନ୍ତି ମାନେ ମୋ ଜୀବନ କଥା, ତମ କଥା କୁହ?
ହଉ
ତମର କୋଉ କଥା, ହଁ ଦଶମ ପରୀକ୍ଷା କଥା କୁହ ସ୍କୁଲ ଲାଇଫ କଥା
ଓ ହ ଦେଖ, ମୁ ପ୍ରଥମତ ମୁଁ ଟିକେ ଲାଜୁକୁଳିଆ ବ୍ୟକ୍ତି ଟିକେ ଥାଏ ପ୍ରଥମ, ତାପ ମୁଁ ଦଶମ ହେରିକା କହିବାକୁ ଗଲେ, ମୁଁ ସବୁ ପିଲାଙ୍କ ସହ ମିଶୁଥିଲି, ଗାଁ ପିଲାଙ୍କ ସହ, ଇଏ ପିଲା ବାହାର ପିଲାଙ୍କ ସହି ଟିକେ ମିଶି ପାରିଥିଲି, ତ ଦଶମକୁ ଯେହେତୁ ଶେଷ ସମୟ ବେଳକୁ ମୁଁ ପିଲାଙ୍କ ସ ଟିକେ ଅଧିକ ମିଶି ପାରଲି, ଝିଅ ପିଲାଙ୍କ ସହ ମିଶିହେଲା କି କେତେକଟ ମୋର ଭଲ ସାଙ୍ଗ ହେଇଗଲେ, ଯାହାଫଳରେ ବି ଏବେ କିଛିଟା ଅଛନ୍ତି ଆମର ନା ଏ ସବ ତାକୁ ଦି ତିନି ଥର ଆମେ କଥା ହଉଛୁ, ବୁଝିପାରିଲି ଏମିତି କିଛି ସେ ସାଙ୍ଗରେ ହେଇଯାଇ ମୋତେ ବି ଯାହାଉ ଭଲ ଲାଗୁଛି, ଆଉ ତାପରେ ପରୀକ୍ଷରେ ମୁଁ ଯୋଉ ଯେହେତୁ ଯୋଉ ଦଶମ ପରୀକ୍ଷା ସବୁଠୁ ବଡ ପରୀକ୍ଷା ହିସାବରେର ଦେଖାଯାଏ ମୁଁ ସେଇ ସମୟ ଟିକେ ପଢୁ ନଥିଲି କହିପାର, ତ କିନ୍ତୁ ମୁଁ ଭଗବାନ ଭର୍ଷାରେ ମୁଁ ଯାଏ, ମୁଁ ଯା କରେ ଯାହା ହବ ହବ ଆଉ, ଯିବା ତ ଗାରେଇ ଦେଇ ଆସିବା, ମୋର ଏମିତିଆ ମାନସିକତା ଥାଏ। ମୁଁ ତାପରେ ତ ଗଲି ଦଶମ ପରୀକ୍ଷାରେ ଲେଖିଦେଲି, ଏମତି ପରୀକ୍ଷା ପରକ୍ଷା ଦେଇ ମୁଁ ଯାଉ କେମିତି କଣ ଜଷ୍ଟ ପାସ୍ ହେଇଗଲି।
ହଁ ଭ ଭଗବାନଙ୍କର ବି ଦୟା ଟିକେ ରହିଲା ଆଉ ଭଗବାନ ନ ଚାହିଁଲେ ଆଜିିକାଲି ଦୁନିଆରେ ହେଇପାରିବନି ନା ତାଙ୍କ ବିନା ତ ପତ କଳିବା ବି ମୁଁ
ହଁ, ହଁ, ସେଟା ଆମ ଘ ଘର ଲୋକ ବି ଆଶା ରଖି ନଥିଲେ ଯେ, ମୁଁ ଏଇ ପରୀକ୍ଷାରେ କୃତ କାର୍ଯ୍ୟ ହେଇପାରିବି! ଯଉ କେମିତି କଣ ହେଇଗଲି, ମତେ ଭଲ ଲାଗୁଛି, ତାପରେ ତ ପାଠ ହେରିକା ଛାଡି ଦେଇଛି, ଏନା ଗାଁରେ ବୁଲାବୁଲି କରୁଛି ଆଉ କଣ କରିବା ଜୀବନ କଷ୍ଟ ଚାଲିଛି।
ହଉ ଆଉ ଚାକିରି ଫାକିରି ଦେଖିକି ଟିକେ ଘର କଥା ଚିନ୍ତା।
ହୁଁ ହୁଁ ହଁ ମୁଁ ଟିକେ ବାଳୁଙ୍ଗା ମିଏଇନା ହେଇଯାଇଛି ଟିକେ ଭାଇ ଯଦି ବଡ ହୋଇଥିବ କୋଉଠି କଣ ଦେଖିବେ କାମ ଦେଖିଲେ ମୋ ପାଇଁ ବୁଝାାବୁଝି କରିବି ଆଉ।
ହଉ ମୁଁ କମ୍ପାନୀ କାମ ଦେଖିଲେ ମୁ ତମକୁ
ହଁ ପ୍ରଥମ ଜରୁ ଜମା ହାଲୁକା ହିବ ରେ ନେବେ ନା? ହଁ।
ହଉ ନାଇଁ ଆପ ତମେ ଯାଅ ଆମେ ଯାଉଚୁ। ଟିକେ ଖାଇବୁ ଜୟ ଜଗନ୍ନାଥ ଭାଇ।